କଣ କରୁଛନ୍ତି? ହଁ ଶୁଭୁଛି। ହଁ, ଶୁଭୁଛି-ଇ।
କେ ରୁହନ୍ତୁ। ହ୍ୟାଲୋ, କୁହନ୍ତୁ।
କଁ କରୁଛନ୍ତି? ହଁ-ଅଁ।
ମୁଁ ଟିକେ ଏଇ ଶବୁ ଏଇଁ ଶୋଇଚିଁ ତ, ଆପଣ?
ମୁଁ, ନାଚୁଛି। ନାଚୁଚି
ନାଚ୍ ଆପଣ ନାଚ ଶିଖିଚନ୍ତି?
ହଁ।
କଣ ମାନେ କଥକଲି, ଓଡିଶୀ କଂ
କଲି।
ଆପଣ କୋଉ ଏରିିଆରୁ? ଆପଣ କୋଉ ଏରିଆରୁ ଯେ ଏତେ ଭଲ ନାଚନ୍ତି?
ମୁଁ ଏକ୍ଚୁଲି ସାଉଥ୍ ଇଞ୍ଜିନ୍ ଅରିଜିନ୍ ଓରିଆ।
କଣ କଣ?
ସାଉଥ୍ ଇଣ୍ଡିଆନ୍ ଓରିଜିନ୍ ଓଡ଼ିଆ।
ଏ ପିଲେ ଆପଣଙ୍କ ପାଖରେ ତ ବହୁତ୍ ଟ୍ୟାଲେଣ୍ଟ ଥିବ, ବହୁତ୍। ଭଲ ଭଲ ଜିନିଷ ଜାଣ୍ ଥିବେ।
ହଁ, ପୁରା।
ଆପଣ ବୋଧେ ସାଡେ କିଏ ଛିଙ୍କିଲାଣି!
ହୁଁ, ହଁ।
ମାନେ ପାଗ ସିଆଡେ ଭଲ ନାଇଁ କି? ମାନେ ଥଣ୍ଡା ଫଣ୍ଡା ଧର୍ ଦେଇଚି ବଧେ!
ନାଁ ଠିକ୍ ଅଛି। ଆଜି ବର୍ଷା ହେଇନି।
ଆମର ତ ୟାଡେ ଟିକେ ବର୍ଷା ହେଇଥିଲା।
ଓ-ଓ।
ମତେ ଗୋଟେ କଥ୍
ହାଲୋ! ହାଲୋ, ହାଲୋ! ହ୍ୟାଲୋ! ହ୍ୟାଲୋଁ। ହାଲୋଁ! ହ୍ୟାଲୋ!